ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ବନ୍ଧୁ ଆପଣଙ୍କ କଥା କିଛି ଶୁଭୁନି।
ବନ୍ଧୁ ନମସ୍କାର।
ବନ୍ଧୁ ନମସ୍କାର।
ବନ୍ଧୁ ମୋର କହିବାର କଥା
ବନ୍ଧୁ ଆପଣଙ୍କ ଆଗେ କହିଲୁ ଆପଣ ବନ୍ଧୁ ଆପଣଙ୍କ ଦିହ କେମିତି ଅଛି।
ବନ୍ଧୁ ମୋର ଦେହ ଅତ୍ୟନ୍ତ ଭଲ ଅଛି ଆପଣଙ୍କ ଦେହ କେମିତି ଅଛି?
ଆ ମୋରି ବହୁତ ଭଲ ଅଛି, ଟିକେ ମୋର ଖରାପ ଥିଲା ମୁ ମଧ୍ୟ ମୁଁ ଟିକେ ଯାଇଥିଲି ଆମ ଡାକ୍ତରଖାନା, ଡାକ୍ତରଖାନା ଟିକେ ଆସିଛି ବହୁତ ଭଲ ହେଲାଣି ଖାଲି ଟିକେ ଥଣ୍ଡା ହେଇଥିଲା ମୁଁ ଟିକେ ଏବେ ଭଲ ଅଛି ଆଉ।
ଆଛା ବନ୍ଧୁ ମୋର କହିବାର କଥା ଏଇ ଯେ ହୁଁ ମୋର ମୋର ମୋର କହିବା କଥା କଥା ଏହାଇଆ କି ଯେ ଆପଣ ଆମ ଗ୍ରାମରେ ଏକ ଅଁ ପିଲାଟିଏ ଅଛି। ତାଙ୍କ ତାଙ୍କ ଘର ବୋଧେ ଶାଢେ କୁଆଡ଼େ ସିଏ ଆମ ଗ୍ରାମ ଆମ ଗ୍ରାମରେ ମଁ ବସବାସ କରୁଛନ୍ତି। ଆଉ ସିଏ, ଏକ ଆମ ଗ୍ରାମରେ
ଆଜ୍ଞା ଆପଣ ଯୋଉ କୋହୁଚ, ଆପଣ ଯୋଉ ଯୋଉ କହୁଛନ୍ତି ଲାଷ୍ଟ୍ କୁ ଯାହା ଘର ଭଲ ପାଉଛନ୍ତି କି? ଗୋଟେ ଲାଷ୍ଟ ମୁଣ୍ଡରେ ତାଙ୍କ ଘର ଝିଅ ଟାକୁ କି?
ହଁ ବନ୍ଧୁ, ଆପଣ କେମିତି ଜାଣିଲେ?
ନାଇଁ, ସେ ମୋ ସାଙ୍ଗ ହେବେ।
ଆଚ୍ଛା। କାରଣ ସିଏ ଏବେ କଥାବାର୍ତ୍ତା ହୋଉଥିଲେ। କିଛି ଦିନ ହବ ଧରା ପଡି ଯାଇଛନ୍ତି। ତ ଧରା ପଡିବା ସଙ୍ଗେ ଝିଅ ଘର ଲୋକ ସେ ପୁଅଟାକୁ ବହୁତ୍ ମାଡ଼ ମାରିଛନ୍ତି ଏବଂ
ଆଜ୍ଞା।
ଧମକ, ଧମକ ଏଇଆ ଦେଇଛନ୍ତି ଯେ, କି ଆଉ ଥରେ ଯଦି, ତୁ ଆମ ଝିଅ ସହିତ କଥା ହେବୁ। କି କଣ କରିବୁ, ତାହେଲେ ତୋତେ ଆମେ ଜୀବନରୁୁ ମାରିଦେବୁ।
ଆଜ୍ଞା, ଏଟା ଆପଣ ଯୋଉ କହିଛନ୍ତି। ଏଇଟା ଆପଣ କୋଉ ଦିନ କଥା କହୁଛନ୍ତି। ଧମକ ଦେଇଛନ୍ତି ଆପଣ ଏଟା ଜାଣିଛନ୍ତି କୋଉ ଦିନର?
ହଁ ବନ୍ଧୁ, ମୁଁ ଏଇ ପନ୍ଦରରୁୁ କୋଡିଏ ଦିନ୍ ଭିତରେ।
ଆଜ୍ଞା ବନ୍ଧୁ, ସେ ବା କାଲି କଥା ହଉଥିଲା। ଯୋଉ କଲରେ କାଲି କଲେଜ ଛୁଟି ଥିଲା ଯୋଉ ଶୁକ୍ର ଦିନ୍ ଯୋଉ ଗୁରୁବାର ଦିନ ସେ କଥା ହଉଥିଲା। ମୁଁ ଦେଖିଥିଲି ମୋ ସାଙ୍ଗ
ଆଚ୍ଛା। ତାହେଲେ ମୁଁ ଆଉ ବିଶେଷ ଜାଣିନି। କାରଣ ମୁଁ, ମୁଁ ଏତିକି ଶୁଣିଥିଲି ଯେ ତାଙ୍କ ଝିଅଟି ଘର ନିଧୁମ୍ ମାଡ଼ ମାରିଛନ୍ତି ତାକୁ। ଆଉ ଏବଂ ଧମକ ବି ଦେଇଛନ୍ତି, ଯେ ଆଉ ଥରେ ଯଦି ତୁ କଥା ହବୁ ଆମ ଝିଅ ସହିତ କି ଆମ ଝିଅଙ୍କ ସହିତ ଦିନେ ବୁଲାବୁଲି କରୁଥିବୁ କି ଆମ ଝିଅ ସଂସ୍ପର୍ଶରେ ଆସିଥିବୁ ତାହେଲେ ଆମେ ତତେ ଜୀବନରୁୁ ମାରିଦବୁ ଏବଂ ମାରି ଦେଇକି ଏଭଳି ଏକ ଜେଗାରେ ଫିଙ୍ଗି ଦୋବୁ ଯେପରି କେହି ପତା ପାଇବେନି ଯେ ଏଁ ତୁ କିପରି ଉଁ ମୃତ୍ୟୁବରଣ କରିଚୁ? ତ ବନ୍ଧୁ ଆପଣଙ୍କ ସାଙ୍ଗ ଯେହେତୁ ସେ ଆପଣଙ୍କୁ କେବେ କହିଛି କି ଉଁ ଏଇଭଳି ବିଷୟରେ କେବେ କହିଛି କି, ଯେ, ଆପଣଙ୍କ ସାଙ୍ଗ ସେ ଝିଅକୁ ଭଲ୍ ପାଇଛି
ଆଜ୍ଞା, ମୁଁ ତ ଏତେ କିଛି ବନ୍ଧୁ ଜାଣିନି। ମୁଁ ଖାଲି କଲେଜ ଆପଣ ଯୋଉ କୋଉଚନ୍ତି, ସିଏ ମୋ ସାଙ୍ଗ କଲେଜ୍ ରୁ ମୁଁ ଯାଇଥିଲି। କଲେଜ୍ ତାଙ୍କୁ ଦେଖିଥିଲି, ସିଏ ବସିକି ଗପୁଥିଲେ ହାତ ଧରା ଧରି ହେ ହେଇକି ଆମ କଲେଜରେ ଗୋଟେ ଅଛି ଆମର ଏଠି ଗୋଟେ ରୁମ୍ ଟେ, ସିଏ ସେଇଠି ତା ଭିତରେ ବସି ଗ ହୁଅନ୍ତି ସେଠୁ କେହି ନଥିଲାବେଳେ ହିଁ ଆଜ୍ଞା।
ଆପଣଙ୍କ କଲେଜରେ ଯୋଉ କହିଲେ ହାତ ଧରା ଧରି ବୁଲନ୍ତି, ବସନ୍ତି ରୁମ୍ ଭିତରେ କଥାବାର୍ତ୍ତା ହୁଅନ୍ତି। ଏମିତି କି ବନ୍ଧୁ ଆପଣ ଜାଣିଥିବେ ଯେ ହୁଁ, ଯେତେବେଳେ ସିଏ ତାଙ୍କ ହାତ ଧରା ଧରି ହେଇକି ବୁଲୁଥିଲେ ଆ ଆପଣଙ୍କ ଗ୍ରାମରେ, ଏ ପିଲାମାନେ ଦେଖିଛନ୍ତି?
ଆଜ୍ଞା, ଆମ ଯୋଉ ସା କୋହୁଛନ୍ତି ଯେ ଆପଣ ଯୋଉ କୋହୁଚନ୍ତି, ଆପଣଙ୍କ ଗାଁ ପିଲା ସେ ଆପଣଙ୍କ ଗାଁ ପିଲା ଇ ଦେଖିଛନ୍ତି ସବୁ ଜାଣିଚନ୍ତି। ଆଉ, ସେ ବୋହୁତ ବୁଲାବୁଲି କରିଚନ୍ତି। କଁ ନାଇଁ ତାଙ୍କ ଭିତରେ କଁ ହେଇ ଥିବ ମୁଁ ଏତେ ଜାଣିନି ମୁଁ ଖାଲି ଦେଖିଚି ହାତ ଧରା ଧରି ହେଇ ବସିଥିଲେ ଆଉ କ ଥା ହଉଥିଲେ, ତାଙ୍କ ଭିତରେ କଁ ହେଇଚି ମୁଁ ଜାଣିନି।
ଆଚ୍ଛା! ବନ୍ଧୁ କୁହନ୍ତୁ ଭଲ ପାଇବା ଖରାପ୍ ଜିନ୍ଷ ନୁହେଁ, ତେଣୁକରି କଣ ପାଇଁ ସେ ଝିଅଟିି ଘର ପୁଅକୁ ମାଇଲେ, ପୁଅ କଣ ଭଲ ପିଲା ନୁହେଁ କି?
ଆଜ୍ଞା ପୁଅ ଜାଣିଥିବ ତ ପୁଅ ତାଙ୍କର ଜାତି ସେ ବାହାରୁ ଆଇଛି ତାଙ୍କ ଜାତୀଅ ଅଲଗା ଆଉ ଆଙ୍କ ଜାତୀୟ ଅଲଗା ସେ ବାହାରୁ ଆସିକି ମୁଁ ଆସିକି ତମ ଗାଁରେ ଏ ପଶିଯିବ ସେଇଟା କଁ ଭଲ କଥା କି
ବନ୍ଧୁ ଆପଣ ଯାହା କୋହୁଚନ୍ତି ଠିକ୍ କଥା ଯେ କିନ୍ତୁ ଏଭଳି ନୁଁ ବୁଝେଇବାର ଥିଲା ଏପରି ମାଡ ମାରିବାର ନଥିଲା। କାରଣ ମାଡ ମାରୁମାରୁ ଯଦି କୋଉଠି ଅଥାନ ଜାଗାରେ ବାଜି ଯାଇଥାନ୍ତା ଅଚାନକ୍ ପିଲାଟିର ଜୀବନ ହଁ ଚାଲି ଯାଇଥାନ୍ତା ଆପଣ ଜାଣିଚନ୍ତି ମଣିଷ ଜୀବନ ଏକ ଦୁର୍ଲଭ ଜୀବନ ଯଦି ତାର କିଛି ବି ହେଇଯାଇଥାନ୍ତା ତାହେଲେ ସେ ଝିଅ କଣ ବଞ୍ଚି ପାରି ଥାନ୍ତା ବନ୍ଧୁ?
ଆଜ୍ଞା ମୁଁ ତ କୋହୁଚି ସେ ଯୋଉ ପିଲାଟା ଏମିତି ହଉଚି ଜାତି, ଜାତି ଦେଖିଲେ ଦେ ଭଲ୍ ପାଆନ୍ତା ଇଏ ହଅନ୍ତା ତମ ଗାଁ ର ହେଲେ ଆଉ କାହାକୁ ଗୋରେ ଭଲ ପାଇଥାନ୍ତା ହହେଲେ ମୋ ସାଙ୍ଗଉ ଜଣେ ଅଛି ଏ ତାଙ୍କ ଘର ଯୋଉ ସି ତାଙ୍କେ ସୋସାଇଟି ଘର ତାଙ୍କ ଘର ତାକୁ ହେଲେ ଭଲ ପାଇ ଥାନ୍ତା ଇଏତ ଭଲ୍ ପାଉଚି ଯୋଉ ଯାହାକୁ ସେ ତାହେଲେ ତାଙ୍କ ଜାତୀ ଅଲଗା ହେଲେ ତା ଗୋଡ ଗୋଟେ ଭାଙ୍ଗି ବାଡେଇ ଭାଙ୍ଗି ଦି ଥାନ୍ଦେ
ଆଚ୍ଛା ବନ୍ଧୁ ଆପଣଙ୍କ କଥା ମୁଁ ବୁଝିପାରୁଛି ହେଲେ କାହିଁକି କେ ଜାଣ ମୋ ମନ କୁ ପାପ ଛୁଇଁଛି କାରଣ ପିଲାଟି ଯେତେ ଯାହା ହେଲେ ବି ମଣି ଷ ଭୁଲ୍ କଲେ ଉଁ କ୍ଷମା କରିବା ଉଚିତ୍ କାରଣ ମଣି ଶ ମାତ୍ରେକେ ଭୁଲ୍ ଠିକ୍ ସେଇପରି ଆପଣ ତ ସେଇ ପୁଅଟିର
ଆଜ୍ଞା ଆପଣ ଯୋଉ କୋଉ ଆପଣ ଯୋଉ କହୁଚନ୍ତି ମୁଁ ଥରେ ଭୁଲ କରି ଛାଡିଦୋଉ ଆକୁଆ ଆଙ୍କୁ ମୋ ସାଙ୍ଗ କ ଛଡା ହୋଇଛି ଚାରି ପାଞ୍ଚ ଥର ଆଉଥର ମୁଁ ଏ ମୋ ଭାଇ ଏଇ ତ ମୋ ଭଉଣୀ ହେଇଥାନ୍ତା ତା ଗୋଡୁକୁ ବାଡି ଭାଙ୍ଗି ଦେଇଥାନ୍ତି।
। ଆଚ୍ଛା ଆପଣ ଯଦି ଏମିତି କ ସେ ପିଲା ଜାଗାରେ ଯଦି ଆପଣ ଥାଆନ୍ତେ। ଭାବନ୍ତୁ କଣ ହେଇଥାନ୍ତ। ସେମିତି ବନ୍ଧୁ ସେମିତି ସେମି କିଛି କହିବାରେ ଉଦ୍ଦେଶ୍ୟ ନାହିଁ। ବନ୍ଧୁ ମୋର କହିବା କଥା ହେଉଛି ମଣିଷ ମାତ୍ରେ ଭୁଲ, ଦେଖ ଆଜି ସେ ଭୁଲ କରୁଛି କାଲି ଠିକ କରିବ। ବୁଝିଲେ କି ଏମିତି କଣ ମାଡ଼ ମାରିବା କଥା।
ଆଜ୍ଞା ମୁଁ ତ ତାଙ୍କୁ ଗୋଟେ ଥରେ କହିବ ଦିଇଥର କହିବ ତିନିଥର ବେଳକୁ ହିଁ ମାରିବ। ମୁଁ ଯଇଥିଲି ତାଙ୍କୁ ଗୋଟେ ଗୋଡକୁ ଭାଙ୍ଗି ଦେଇଥାନ୍ତି ଘରେ ପକେଇ ଦେଇଥାନ୍ତି। ଆଉ ସିଏ ଆସିଥାନ୍ତା କଲେଜ। ମୋ ଝିଅ ହାତ ଧରିକି ବସିଥାନ୍ତା।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
ମୋ ଭଉଣୀ ହାତଧରିକି ବସିଥାନ୍ତା। ମୁଁ ହେଇଥିଲେ ମୁଁ ଏମତି କରିଥାନ୍ତି। ଆଉ ଥୋଡ଼ି ଆଉ ଯଦି କୋଉ ଦେଖୁଛନ୍ତି, ସେ କଣ ଛାଡ଼ିଦେବେ ତାଙ୍କ ଘରେ କି!
। ଆଚ୍ଛା ଆପଣ ଶୁଣନ୍ତୁ ଶୁଣନ୍ତୁ ବନ୍ଧୁ ଶୁଣନ୍ତୁ ଶୁଣନ୍ତୁ ଆପଣ ଯେପରି କହୁଛନ୍ତି କି ଗୋଡ ଭାଙ୍ଗି ଦେବେ ଗୋଡ ଭାଙ୍ଗିଦେଲେ କଣ ସବୁ ସମାଧାନ ହେଇଯିବ।
ଆଜ୍ଞା ଗୋଟେ ବାଡେଇକି ଭାଙ୍ଗି ଦେଲେ ଗୋଟେ ପେ ପେଙ୍ଗା ହେଇଯିବ ତ। ଆଉ ତ ଏତେ କିଛି ମୋ ଆମର ମୋ ଭଉଣୀ ହେଇଥାନ୍ତା ମୁଁ କହୁଛି। ମୋ ଭଉଣୀ ତ ନୁହଁ ମୁଁ ଭାଙ୍ଗି ଦେଇଥିଲି ତ ପଡିିଥାନ୍ତା ଘରେ ଆଉ ଆସିଥାନ୍ତା କି କଲେଜ ଆଉ ନା ଯାଇଥାନ୍ତା। ଏମିତି ରେ ମଣିଷ । ପୁଣିକି ଆଉ କାହାକୁ ବାହାଘର କରିଦେଇଥାନ୍ତି ପଛେ, ମୁଁ କହିଥାନ୍ତି ଭଙ୍ଗା ସେ ଭଙ୍ଗା ଗୁଡିଆ କୁ ବାହାଘର କରିବିନି।
। ଆଚ୍ଛା ବନ୍ଧୁ ଶୁଣନ୍ତୁ ଆପଣ ଯୋଉ କହିଲେ କି ଗୋଡ ଭାଙ୍ଗିଦେବି ଗୋଡ ଭାଙ୍ଗିଦେଲେ ଆପଣ ସିନା କହୁଛନ୍ତି ଗୋଡ ଭାଙ୍ଗିଦେବେ ଥରେ ଭାବନ୍ତୁ ସେଇ ପୁଅ ତାଙ୍କ ଘର ପରିବାର ଚଳେଇବ। ତାଙ୍କର ବି ଏକ ବୃଦ୍ଧ ମାତା ଏବଂ ବୃଦ୍ଧ ପିତା ଥିବ। ସେଇପରି ଯଦି ଆପଣ ଗୋଡ ଭାଙ୍ଗିଦେଲେ ସିଏ ତ କିଛି ରୋଜଗାର କରିପାରେନି ପୁଣି ତାଙ୍କ ପରିବାର ଚଳିବ କେମିତି?
ଆଜ୍ଞା ଆପଣ ଯୋଉ କହୁ ମୁଁ ମୁଁ କହୁଛି ତ ଆପଣ ଯୋଉ କହୁଛନ୍ତି ଆପଣଙ୍କ କଥା ହେଇ ମୁଁ ଶୁଣୁଛି ମୋ ସାଙ୍ଗ ମୁଁ ତାଙ୍କୁ କିଛି କହିପାରୁନି। ଯଦି ମୋ ଭଉଣୀ ହେଇଥାନ୍ତା ସେ ତା ଗାଁ ରୁ ତ ବିଧା ମାରି ବାହାର କରିସାରନ୍ତିନି ବାପାଙ୍କୁ କହିକିନା।
। ଆଚ୍ଛା ଆଚ୍ଛା ତମ ଭଉଣୀ ହେଇଥିଲେ ଆପଣ କହିଦଉଛନ୍ତି କିନ୍ତୁ ସେତେବେଳେ ଆପଣ କିଛି କରିପାରିନଥାନ୍ତେ।
ଆଜ୍ଞା ସେମି ଆପଣ ଯୋଉ କହୁଛନ୍ତି ମୋ ଭଉଣୀ ସେମିତି ମୋ ଭଉଣୀ ଯଦି କଣ କରିଥାନ୍ତା ତାଙ୍କ ତା ସହିତ ପଳେଇଥାନ୍ତା ଆଉ ପଳେଇଥିଲେ ତାକୁ କଣ କରିଥାନ୍ତି ଯୋଉଠି ଦେଖିଥାନ୍ତେ ତାକୁ ଗୋଡ ବାଡେଇ ବାଡେଇ ଭାଙ୍ଗି ଦେଇଥାନ୍ତି। ନହେଲେ ତାକୁ କାଟି ଦେଇଥାନ୍ତି। ଆଉ କଣ କରିଥାନ୍ତି ମୋ ଭାଇ ମୁଁ ହେଇଥିଲେ ମୁଁ ଏଇଆ କରିଥାନ୍ତି। ସେ ଆଗେ ଭଉଣୀ କି ବାଡ଼େଇଥାନ୍ତି ତାପରେ ତାକୁ ତା କଥା ବୁଝିଥାନ୍ତି।
ଆଚ୍ଛା ବନ୍ଧୁ ତମ କହିବା କଥା ମୁଁ ବୁଝିପାରୁଛି ହେଲେ ହେଲେ ଆପଣ ବି ଟିକେ ବିଚାର କରନ୍ତୁ। ଛୋଟ ଛୁଆଗୁରା ଆପଣ ଯଦି ମାରିଦେବେ ତାଙ୍କ ଭିତରେ ଆଉ ତମ ଭିତରେ ଫରକ କଣ ରହିଲା ବନ୍ଧୁ? ତାଙ୍କ ଘରେ ତ ଏମିତି ଧମକ ଦେଲେ
ଆପଣ ଯୋଉ କହୁଛନ୍ତି ଆପଣ ଯୋଉ କହୁଛନ୍ତି ମୁଁ ତ ମୁଁ ତ ସାଙ୍ଗ ମୁଁ ଯଦି ତା ଭଉଣୀ ହେଇଥାନ୍ତି ହେତେବେଳୁ ତା ଗୋଟେ ଗୋଡ ଗାଡ଼ି ଭାଙ୍ଗି ସାରନ୍ତିନି। ଏତେବେଳୁ ସେ କଲେଜି ବନ୍ଦ ହେଇଥାନ୍ତା। ନା ମୁଁ ପଛେ ଦେଇଥାନ୍ତି ଘରେ ତା ପଇସା ପଇସା ଦେଇକି ଖର୍ଚ୍ଚ କରିକି ଅଟ ଯଉ କଲେଜ ଯାଉଛି ଦି ବର୍ଷ ତା ଗୋଡ଼ କୁ ବାଡେଇ ଭାଙ୍ଗିଲେ ଚୁ୍ପ୍ କିନା ଏକାଥରେ ବସିବ। ଫେନ୍ କହିବେ ଆଉ ଗୋଟେ ଗାଡ଼ି ଭାଙ୍ଗିଦେବି।
ତମକୁ କଣ ଲାଗୁଛି ତମକୁ କଣ ଲାଗୁଛି ସେ ଝିଅଟି ଝିଅଟି ଘର ତମ ସାଙ୍ଗ ଗୋଡ଼ ଭାଙ୍ଗିଦବା ଉଚିତ୍
ମୁଁ ତ କହୁଛି ବାଡେଇ ଗୋଟେ ଗୋଡ ବାଡେଇ ଭାଙ୍ଗି ଦିଅନୁ ନ ହେଲେ ଗୋଟେ ହାତ ବଡେଇ ଭାଙ୍ଗି ଦିଅନ୍ତୁ କି। ଚ ଗାଡି ଚଲେଇ ଯାଉଛି ଯେ ଝିଅଉ ବେଳେବେଳେ ହାତ ଧରିି ବସିଛି ହାତଟା ବାଡେଇ ଭାଙ୍ଗି ଦିଅନ୍ତେ କି। ମୁଁ ଭାବୁଚିସେଇଆ ହୁଅନ୍ତା।
ଆଚ୍ଛା ବନ୍ଧୁ ହାତ ହାତ କି ଗୋଡ ଭାଙ୍ଗିଦେଲେ ପୁଣି ହାତ ଗୋଡ ଯୋଡି ହେଇଯିବ ପୁଣି ତ ଯାହା ହଉଥିଲା ସେଇଆ ଚାଲିବ।
ଆଜ୍ଞା ମୁଁ ଆଉ କଣ କରିିବି ମୋ ମୋ ହ ମୋ ଚୋରିଜି ମୋ ଭଉଣୀର ଭୁଲ ଅଛି ଆଉ ମୋ ଭଉଣୀ କିଛି କହୁନି ନି ଭଉଣୀ ଛାଡୁନି ସେ ଦେଖୁନି ତା ଘରର ଇଜ୍ଜତ ଆ ସେମିତି ଝିଅ ମରିଯିବାଟା ହିଁ ଠିକ। ସେ ପଳାତା କି ତା ନହେଲେ ସିଏ ମରିଯାଆନ୍ତା କୋଉଠି ଏଠି
ଆଚ୍ଛା ବନ୍ଧୁ ମତେ ଗୋଟେ କଥା କୁହନ୍ତୁ କି ଆପଣ ଦେଖ ଆପଣ ଯଦି ତା ହାତ ଗୋଡ ଭାଙ୍ଗିଦେଲେ ଆପଣଙ୍କ ଭଉଣୀ ବଞ୍ଚି ପାରିବ କି?
ଆଜ୍ଞା ଭଉଣୀ ସେମିତି ରେ ମ ଝିଅ ମର ଯୋଉ ଭଉଣୀ ହେବେ ସେ ହେଲେ ମଲି କି ସେମିତି ସେ ମରିବ ମରିବ ନହେଲେ ତାକୁ ଅଲଗା ଜାଗାରେ କଉଠି ବାହାଘର କରିଦେବି। ତା ସାମୀ ସେ ତ ସାମୀର ସାମୀର ତା ଝଗଡା ହବେ ସେ ସାମୀୟ ସହିତ ତାଙ୍କୁ ସେଠି କଥା ହେବେ
ଶୁଣନ୍ତୁ ବନ୍ଧୁ ଯଦି ଯଦି ଆପଣ ତାକୁ ଉ ଅଲଗା ଜାଗାରେ ବାହାଘର କେମିତି କରିବେ ସେ ବଞ୍ଚିଲେ ତ ଆପଣ ତ ଆଡୁ
ସେମୀ ଆଜ୍ଞା ଆଠୁ ଆଜ୍ଞା ଶୁଣ ଆପଣ ଯୋଉ କହୁଛନ୍ତି ଆଉଠୁ ଭଲ ତା ଯିବାରେ ସେ ମରିଯିବା ଟା ହିଁ ଠିକ। ତାକୁ ବି ଭଲ ପାଇବାଟା ଠୁ ମରିଯିବାଟା ହିଁ ଭୁଲ ଠିକ ପୁରା ଠିକ।
ବହୁତ ଭଲ ଲାଗିଲା ବନ୍ଧୁ।
ଆଜ୍ଞା।
ଛାଡ଼ ସେ ଯାହା କରନ୍ତୁ ଆମର ସେଥିରେ କଣ ଅଛି।
ଆଜ୍ଞା ଆପଣ ଆଜ୍ଞା ସେ ଯୋଉ ଭଲ ପାଇଛନ୍ତି ତାଙ୍କରେ ଇଏ କରନ୍ତୁ। ଆପଣ ଯୋଉ କହୁଚ ବନ୍ଧୁ ବନ୍ଧୁ ଆ ବନ୍ଧୁ ଟିକେ ମୋ ମାମାଙ୍କୁ ଟିକେ ଛକ ନେଇଯିବ ବନ୍ଧୁ। ମୁଁ ଆସିଲେ ଆପଣଙ୍କୁ ବନ୍ଧୁ କଲ କରିବି କଣ କହୁଛନ୍ତି ବନ୍ଧୁ।
ହଁ ବନ୍ଧୁ ରୁହ।